ନମସ୍କାର।
ନମସ୍କାର୍। କଣ କରୁଚନ୍ତି ଆପଣ?
ଶୋଇଛି। ଆପଣଙ୍କୁ ଆପଣଙ୍କୁ ହଇରାଣ ହଉଚି କି?
ନା ମୁଁ ମୁଁ କାଇଁ ହଇରାଣ ହେବି। ଆପଣ କଲେ ମୁଁ ହଇରାଣ ହେବିନି।
ଆପଣ ଶୋଇପଡନ୍ତୁ ଆପଣ ହଇରାଣ ହୁଅନ୍ତୁନି ମୁଁ ଧୀରେ ଧୀରେ କଥା ହଉଚି। ସେଇ ଗୋଟିଏ ସାଙ୍ଗ ସହିତ କଥା ହେଇକି ଆମେ ଦୁହେଁ ଦୁହିଁଙ୍କର ସବୁ ମାନେ ଯେତିକି କାମ ଅଛି ସାରି ଦୋଉଚୁ। ଆଜ୍ଞା। କହୁ ନାହାଁନ୍ତି ଆଉ।
ଆପଣ କହୁଥିଲେ ବୋଲି ମୁଁ ଶୁଣୁଥିଲି।
ଆପଣ ବି କଣ ଆପଣ ବି ହାଇ ମାରିଲେଣି କଣ?
ମୁଁ ତ ପ୍ରଥମେ ମାରିଥିଲି, ତାପରେ ଆପଣ ମାରିଲେ ପୁଣି ଆପଣଙ୍କୁ ଦେଖିକି ଫୁଣି ମୁଁ ବି ମାରିଲିଣି।
ଆଛା ଆଚ୍ଛା ଆଉ ଆପଣଙ୍କର ଆଉ କେତୋ ଗୋଟି କାର୍ଯ୍ୟ ରହିଲା କହିଲେ?
ମୋର ଆଉ ତିନୋଟି
ଆଉ ନାଇଁ ସେଇ ଘରେ ଶୋଇବି। ଆପଣଙ୍କର ଆଉ ତିନି ଗୋଟି କାର୍ଯ୍ୟ ରହିଲା। ହଉ
ଆପଣଙ୍କ ମାନେ ୟା ପରେ ଆପଣଙ୍କର ବି ଦିଟି ରହିବ।
ଆଜ୍ଞା। ନାଇଁ ମୋର ସରିବାକୁ ଆହୁରି ଅଛି
ହଁ ମାନେ ପଚିଶ ଟି ହେବା ପାଇଁ କହୁଚି।
ଆଜ୍ଞା। ସାରିଦବା ଆଉ ଇଏ ଗୋଟେ କଥା।
ତାପରେ ବି ଯଦି ଆପଣ ଚାହିଁବେ କରିବା ପାଇଁ ମୁଁ ଉଠେଇବା ପାଇଁ ପ୍ରସ୍ତୁତ।
ଆଜ୍ଞା ହଉ ଠିକ ଅଛି ଆଉ। ଯେତେ ପର୍ଯ୍ୟନ୍ତ ଅନେଇଛ ସେତେ ପର୍ଯ୍ୟନ୍ତ ଦେଖିବା। ଯଦି ନିଦ ଲାଗିଲା ଜୋରରେ ତ ଦି ଜଣ ହିଁ ଯାଇକି ଶୋଇପଡିବା। କାଲି ସମ୍ପୂର୍ଣ୍ଣ କରିବା।
ହଁ।
ତଥାପି ମୁଁ ପ୍ରୟାସ କରୁଚି ଆ ପଣଙ୍କର ସରିଯିବା ପାଇଁ, କିନ୍ତୁ ଯଦି ନ ସରିବ ନିଦ ଲାଗିବ ଆଉ କ ହିଁ କରିହବ।
ଆଜ୍ଞା।
ଆଜ୍ଞା। ହଉ କୁହନ୍ତୁ ଆଉ କଣ ହିଁ କହିବେ ଆପଣ।
ହ ହ କଣ କହିବି ମୁଁ
ଆପଣ କଣ ହିଁ କହିବେ?
ହଁ। ଆ ହଉ ମୁଁ କହିବି କାଲି କେମିତି କଣ କଥା ହେବେ ଆପଣ ଟିକେ ମତେ କହିଲେ ମୁଁ ଟିକେ ଶୁଣେ।
କେମିତି କଣ କଥା ହେବି? ମୁଁ କହିବି ଅ ମୁଁ କହିବି କି ଶୁଣନ୍ତୁ ଭାଇ। ଆଉ ଆପଣ କଣ ଏମିତି କହିଲେ ଆପଣ କଣ ଜାଣିଛନ୍ତି କିଛି? ଆପଣଙ୍କ କଣ ଏମିତି କଥାବାର୍ତ୍ତା କରୁଛନ୍ତି? ଆପଣଙ୍କ କଥାବାର୍ତ୍ତା ଠିକ ନାହିଁନ।
ହେ, ହେ। ଏ ତୋମ କଥାବାର୍ତ୍ତା ଠିକ ନାହିଁ ଆଉ।
ଏ ଆଜ୍ଞା, ଏଇଆ ହିଁ କହିବି।
ଆପଣ ନଟିଆ କମିଡି ଦେଖନ୍ତି?
ଅ, ଆଜ୍ଞା ମୁଁ ମାନେ ଦେଖିନି, କିନ୍ତୁ ମୁଁ ଜାଣିଛି ତାଙ୍କର ମୋ ବାବା ଦେଖୁଥିଲେ ମଝିରେ।
ହୁଁ, ହୁଁ। ମୁଁ ଶହେଟି ଖଣ୍ଡେ ଭିଡିଓ ଦେଖିଛି ତା ପରଠୁ ଆଉ ଦେଖିନି।
ଆଜ୍ଞା, ଆଜ୍ଞା।
ପ୍ରଥମେ ପ୍ରଥମେ ଯେତେବେଳେ ବାହାରିଥିଲା ସେତେବେଳକୁ ଶହେଟି ଦେଖିଥିଲି। ଏବେ ସେଇ ଛୋଟ ଛୋଟ ପିଲାମାନେ କେତେ ବଡ ବଡ ହେଇଯାଇଥିବେଣି ବୋଧେ।
ଆଗ ଛୋଟ ଛୋଟ ପିଲାମାନେ ଏବେ ବି ସେଇ ଛୋଟ ହିଁ ଅଛନ୍ତି।
ଆଉ ଆପଣ ଛୋଟ ହେଲେଣି ଅଛନ୍ତି ନା ବଡ ହେଲେଣି?
ମୁଁ ବଡ଼ ହେଇଗଲିଣି।
ବଡ ହେଇ ଗଲେଣି?
ଆଉ କଣ? ଆଉ କଣ ମୋତେ ଉଣେଇଶ ବର୍ଷ ହେଲାଣି।
ଉଣେଇଶ ବର୍ଷ ହେଲାଣି?
ଆଜ୍ଞା।
ଓହୋ, ନା। ତାହେଲେ ଆପଣ ଜନ୍ କଣ କୁହନ୍ତି ସେଇଟା। ଟ୍ରିଟ୍ ଟି କେବେ ଦେବେ? ହଁ, ହଁ ଟ୍ରେଟ୍ ରୁ ମନେ ପଡିଲା ଆପଣ କଣ ସୁନୀଲ ଭାଇଙ୍କୁ ଟ୍ରେଟ୍ ମାଗିଚନ୍ତି ନା କଣ?
ସେ ସେଇଟା ବି ଆପଣଙ୍କୁ କହିଦେଲେ।
ହଁ।
ହଁ ମୁଁ ତାଙ୍କୁ ମାଗିଥିଲି କିଏ ଆପଣଙ୍କର ଅଛି ଯେହେତୁ ଆପଣ ଭାଉଜ ହେବା ଖୁସିରେ ଦିଅନ୍ତି।
ନା ଅବଶ୍ୟ, ତ କଣ କହିଲା ଭାଇ?
ନାଇଁ ନାଇଁ ମୋ ଭାଉଜ ର ଖୁସିରେ ଦେଇନୁ, କହି ମାଗିନଥିଲି ମୁଁ କହିଥିଲି ମୁଁ ଯଦି ଭାଉଜ ବନେଇଦେବି ହେଲ୍ପ କରିବି ତାହେଲେ ଟ୍ରିଟ୍ ଦେବେ।
ଓ ହୋ, ହୋ।
କିନ୍ତୁ ଯେହେତୁ ମୁଁ ବନେଇବାର ନାହିଁ ତାଙ୍କର ଆଗ ହିଁ ଅଛି। ତ
ତ ମୋତେ ଗୋଟେ କଥା ମନେ ପଡିଲା, ମୁଁ କହୁଅଛି ଏବେ ଶୁଣନ୍ତୁ। ସେଇ ଯୋଉ ଆମ ଶ୍ରେଣୀର ଗୋଟେ ଛାତ୍ରୀ
ଶୁଣିଲେ ରହିଲେ ଟିକେ, ଟିକେ ରହୁନାହାନ୍ତି, ଆପଣଙ୍କର କେତୋଟି ଟାକ୍ସ ସରିିଚି ଭାଇ? ଆଜ୍ଞା ମୋ ଭାଇଙ୍କର ଆଉ ପାଞ୍ଚ ଛଅଟି ଟାସ୍କ ଅଛି। ମାନେ କାମ ଅଛି। ଆପଣ କଣ କହୁଥିଲେ ଆପଣଙ୍କ ଶ୍ରେଣୀର ହଁ କୁହନ୍ତୁ।
ମୋର ଶ୍ରେଣୀର ଯୋଉ ଛାତ୍ରୀଟି ଅଛି। ଯୋଉ ମୋ ଭାଇଙ୍କ ପଛରେ ପଡିଅଛି।
ହଁ।
ଅ-ଅ-ଅ ସେ
ଯିବା ପାଇଁ ମାନେ ମୋ ଭାଇଙ୍କୁ କାଲି ନା ପହରଦିନ କଣ ଡାକିଥିଲା ନା କଣ। ସେଇ ଯୋଉ ଦୋକାନଟି ଅଛି ଆମ ବିଶ୍ଵବିଦ୍ୟାଳୟରେ। ସେ ଦୋକାନ ପାଖେରେ ସେ, ସେଇ-ସେଇ-ସେଇ ସିଓଟି ଓ ଭାଇ।
ଆଜ୍ଞା-ଆଜ୍ଞା ବୁଝିପାରିଲି ଏଵେ।
ତାପରେ ସେଇଠି କଣ-କଣ କଥା ହେଲେ ତାପରେ ମୋ ଭାଇ କହିଲେ କି ଆଚ୍ଛା-ଆ-ଆ ଆପଣ ମେସେଜରେ ଯେମତି ଆଉ-ଉ-ଉ ସାମ୍ନାରେ ବି ସେମିତିକି, ସେ କହିଲେ ହଁ ଏ ଏଥିରେ କଣ ଅଛି, ମୁଁ ଯେମିତି ସେଇଠି ଯେମିତି ଏଇଠି ବି ସେମିତି, ତା କହିଲେ ଯେ ନା-ନା ସେ ଝିଅଟେ ସେ ଝିଅଟେ।
ଆଜ୍ଞା, ହଉ ସେ ସାମ୍ନାରେ ବି ସେମତି ହଉଥିଲେ କି?
ହଁ ତ ତାପରେ ମୋ ଭାଇ କହିଲେ କି ନା-ନା ତାପରେ ସେଇ ପିଲାଟା କହିଲେ ଯେତେବେଳେ ମୋ ଭାଇ କହିଲେ କି ମୋର ତ ଅଛି ଆଉ କାଇଁ ସେ ଝିଅଟେ କହିଲେ କି ଆଉ ଆପଣ ତ ଖାଲି ଭାଙ୍ଗି ଦଉଚନ୍ତି ମୋ ମନ ମୋ ଭାଇ ବି କହିଦେଲା ତ ତାହେଲେ ଯୋଡିଦବା ଆଉ।
ଆପଣଙ୍କ ଭାଇ ଟିକେ ଅଧିକ କଥାବାର୍ତ୍ତା କରି ଦଉନାହାନ୍ତି ଏତେ କଣ ଦରକାର ଅଜଣା ପିଲାଙ୍କ ସହିତ ଏତେ କଥା ହବା, ଆପଣଙ୍କ ଭାଉଜ ଆପଣଙ୍କ ଭାଇଙ୍କୁ ପିଟୁନାହାନ୍ତି ଆଉ।
ପିଟୁ ନାହାନ୍ତି?
ଆଜ୍ଞା, ଆପଣଙ୍କ ମୁଣ୍ଡକୁ ଦେଖିବି ଟିକେ ଆପଣ ଟିକେ ତଳକୁ ଶୁଅନ୍ତୁ। ଆଜ୍ଞା, ନାଇଁ ମୁଁ ଆଉ ଜେଜେମା ଯାଇଥିଲେ ଟିକେ ବାଥରୁମ କିନ୍ତୁ ଆସିଲା ବେଳକୁ ଆମ ମୁଣ୍ଡଟେ ଟିକେ ଆ ଖଟରେ ଶୋଉଛନ୍ତି ଟିକେ ଉପରକୁ ଚଢ଼ିକି ଶୋଇବେ ତ ତାଙ୍କ ମୁଣ୍ଡଟେ ଟିକେ ମାଡ଼ ହେଇଗଲା, ସେଥିପାଇ ମୁଁ କହିଲି ଆପଣ ଟିକେ ଦେଖିକି ତଳକୁ ଶୁଅନ୍ତୁ ଟିକେ। ଏତେ ଉପରକୁ ଉଞ୍ଚାରେ ଶୋଇବା କଣ ଦରକାର।
ହଁ ସହିକ ଠିକ୍ କଥା।
ଆଜ୍ଞା, ହଁ ମୁଁ କହୁଥିଲି ଆପଣଙ୍କ ଭାଇଙ୍କର ଟିକେ ଦୋଷ ଅଛି ଆଉ।
ଆରେ ହେଇ ସେ ସେ ଯୋଉ ଭଳି କଥାବାର୍ତ୍ତା କରୁଛି ତାର ରିପ୍ଲାୟ ତ ଏମିତି ହିଁ ଦିଆଯିବ ନା।
ହ। ଆଜ୍ଞା, ମୁଁ ବୁଝିପାରୁଛି ଆପଣଙ୍କ କଥା। କିନ୍ତୁ ଆପଣଙ୍କ ଭାଇ ଏତେ ଇଚ୍ଛୁକ କାଇଁ ଥିଲେ ସିଏ କଣ କହୁଥିଲେ, ସିଏ ତାଙ୍କ କଣ ତାଙ୍କ ଘର କୋଉଠି, ତାଙ୍କ ଗାଆଁ କୋଉଠି, ଏତେ କଣ ଜାଣିବା ଆପଣଙ୍କ ଭାଇଙ୍କର ଦରକାର।
ଆପଣ‌ ତ ଯେମିତି କହୁଛନ୍ତି ମୋ ନିଜ ଭାଇ ‌ଭଳିଆ ମୁଁ ଆଉ ତାଙ୍କୁ କିଛି କହିପାରିବି?
ନାଇଁ କହିପାରିବନି, ମୁଁ ଆପଣଙ୍କ ସହିତ ସେଇ ତାଙ୍କ ବିଷୟରେ କଥାଟା ହଉଛି ବୋଲି। ଏତେ କଣ କହିବା ଦରକାର ତାଙ୍କର।
ଓ-ଅ-ଅ ଓ ସେ ଭାଇ ଆଜି ମତେ କହୁଛନ୍ତି ଯେ ଆଁ ନ୍ୟାୟ ମାନେ ଏଇ ଆମ ଡିପାର୍ଟମେଣ୍ଟର-ଅ ଅଁ ଯି ତିକି ପୁରା ପ୍ରଥମରୁ ନେଇକି ପଞ୍ଚମ ବାର୍ଷିକ ଯେତେ ଯେତିକ ଯେତିକ ଅ-ଅ ବାର୍ତ୍ତା ଅଛି ସବୁ ମୋ ପାଖରେ ଆସିକି ପହଞ୍ଚିଯାଏ। ଯେତିକି କିି ଆମ ମୁଖ୍ୟ ଶିକ୍ଷକଙ୍କ ପାଖକୁ ବି ପହଞ୍ଚୁ ନଥିବ।
ମୁଁ ବୁଝିପାରୁଛି ଆପଣ ତାଙ୍କ କଥା ତ କାଲି ମୁଁ ବୁଝିଦେବି ତାଙ୍କୁ ଏମିତି ମାଡ ମାରିବି କାଲି ମୁଁ ଆପଣ ଖାଲି ଦେଖିକିି ବୋହୁତୁ ପିଟିବି ତାଙ୍କୁ ମୁଁ କାଲି ରହିଥାନ୍ତ ତାଙ୍କ କଥା ବୁଝୁଛି।
କଣ ଉଁ ବେଲଣା ବାଡି ନେଇକି ଯିବେ।
ନାଇଁ ମୋ ହାତ ହିଁ ଏନଫ୍।
କଣ ଇଏ କି ଶବ୍ଦର ପ୍ରୟୋଗ କରୁଛନ୍ତି ଆପଣ।
ହାତ ହିଁ ତୁ ମୋର ମାନେ ସ୍ ଉଁ ଯଥେଷ୍
ଯଥେଷ୍ଟ ଦେଖନ୍ତୁ ମୁଁ ମୁଁ ବି ଜାଣିଛି ଯଥେଷ୍ଟ।
ଆଉ ଆପଣ ଓଡିଶା ବାହାରୁ ଆସିଛନ୍ତି ତ କଥା ଗୁଡା ଯେମିତି କହୁଛନ୍ତି ଆପଣ ବୁଝିଲେ।
ଆ ହା ହା। ମୁଁ ସେଇ ଏକ ନମ୍ବରର ଭାଇ ସହ କଥା ହେଲି ମାନେ ସମ୍ପୂର୍ଣ୍ଣ ହେଲାନି କିନ୍ତୁ ଯେତିକି କଥା ହେଲି ମୁଁ ଜାଣିପାରିଲି ଯେ ମୋଠୁ ବି କିଏ ମାନେ ଅଛନ୍ତି ସେଇପରି ମୋ ଭଳି ଟିକେ
ଆଜ୍ଞା କିନ୍ତୁ ମୁଁ ତାଙ୍କ ସେଦିନ କଥା ହେଇଥିଲି ସିଏ ତ ବୋହୁତୁ ଭଲ ଭାବରେ କଥା ହେଇପାରିଲେ। ମତେ କହୁଥିଲେ କି ତାଙ୍କ ଭଉଣୀ କଣ କରୁଛି ନା ତା ଭଉଣୀ ବିଷେୟେରେ ଏତେ ଗପି ଦେଲି କଣ ଆଉ କହିବି।
ହଁ ହଁ।
ଆଜି ଆମେ କଥା ହଉଥିଲି ମୁଁ ମୋ ମହିଳା ମିତ୍ରଙ୍କ ସହିତ। ସେ ଉପେରେ ଉପେରେ ରହୁଥିଲା। କହୁଥିଲେ ତାଙ୍କ ଝିଅ ବି ତାଙ୍କ ଭଳିଆ ଅଳସୁଆ ସିଏ ବି ଖାଲି ଶୋଇ ପଡୁଛି।
ଆଁ ତାଙ୍କ ଝିଅ
ଆଜ୍ଞା। ତାଙ୍କ ସ୍ଵାମୀ ରୋଷେଇ କରୁଛନ୍ତି ସିଏ ଖାଇ ଶୋଉଛନ୍ତି ତାଙ୍କ ଝିଅ ବି ଶୋଉଛି। ଅଧା ଦିନି ସ୍କୁଲ ଯାଉ ନାହିଁ କଣ ଆଉ ହବ ତାଙ୍କର ମୁଁ ଜାଣିପାରୁ ନାହିଁ।
ଓହୋ ଆପଣ ଛୁଆ ପିଲା କଥା ହେଲେଣି କି ଆମେ ବି ଛୁଆ ପିଲା କଥା ହଉ। ଆମର ଯୋଉ ଏକ ନମ୍ବର ଝିଅଟା ସିଏ ସିଏ ଅଛନ୍ତି ମାଷ୍ଟରାଣୀ ଉଁ ବଟାନୀ ସବଜେକ୍ଟରେ।
ଆପଣ ଜାଣିନାହାନ୍ତି କି ଆମେ ଯା ବିଲି।
କୋଉ କିଏ ଯା?
ଏକ ନମ୍ବର ଆଉ ମୁଁ ଆଁ ଆମେ ଯା ହେବୁ। ଆଉ ମୋ ବଡାଆପାଙ୍କର ହୁଁ ଦିଟା ପୁଅ ଅଛନ୍ତି ତାଙ୍କର ତ ଉଁ ଉଁ ମାନେ ମୋର ଉପର ମହିଳା ମିତ୍ର ଆଉ ସେ ଯୋଉ ତିନି ନମ୍ବର ସିଏ ଯା ହେବେ। ଆଉ ସିଏ ତ ମୋର ଭଉଣୀ ଆପଣ ଜାଣିଛନ୍ତି। ସିଏ ଯା ଆମେ ଭଉଣୀ ଇମିତି ପୁରା ସମ୍ପର୍କ ଅଛି ଆମର। ଆମେ ଉପର ଘର ତଳ ଘର ରହୁ ଚୁ ମୋର ମୋର ଯିଏ ଅଛନ୍ତି ମାନେ ମୋ ସ୍ୱାମୀ ତ ଭଲ ଲୋକଟେ ସିଏ ସବୁ ମାନେ ମୋ ସହିତ ସାହାଯ୍ୟ କରିଦଉଛନ୍ତି କାମ କରୁଛନ୍ତି ମୁଁ ବି କରୁଛି ତାଙ୍କ ସହିତ ଆଉ ଉଁ ଆମେ ସବୁ ସମ୍ଭାଳିଛୁ। ଆଉ ମୋର ଯୋଉ ଆଉ ଗୋଟେ ଚୁଇଁ ସାଙ୍ଗଟେ ଅଛନ୍ତି ଯିଏ ଆମ ବିଦ୍ୟାଳୟ ବାହର ଯୋଉ ସିଏ ତାଙ୍କ ସ୍ଵାମୀ କିନ୍ତୁ ତାଙ୍କ ଛୁଆଟି ପୁଅଟି ଭାରି ଦୁଷ୍ଟ ଆମେ କଥା ହଉଥିଲୁ ସିଏ କହୁଥିଲେ କାଲି ସିଏ ଡାଲି କଁ କରିଥିଲି କହିଲେ ମୋ ସାଙ୍ଗ ମିତ୍ର କଁ କରିଥିଲେ ନା ଡାଲି ବସେଇଥିଲେ ମୋ ସହିତ କଥା ହଉଥିଲଲେ। କଥା ହେଲା ଭିତରେ ତାଙ୍କ ପୁଅ ଏତେ ଦୁଷ୍ଟ ବଲ ମାରିକି ସେ ଡାଲି ତକ ସବୁ ଢାଳିଦେଲା। ସେ ତାକୁ ଫୁଣି ଫୁଣି କେତେ ବହେ କୁଟିଲେ। ପୁଣି ତାପରେ ତାକୁ ଫୁଣି ଫୁଣି ଡାଲମା ବସେଇଲେ। ପୁଣି ପହର ଦିନ ସେମିତି କଣ କରିଥିଲା ଅଟା ପକେଇ ଦେଇେଇଥିଲା ତାଙ୍କ ପୁଅଟି ଭାରି ଦୁଷ୍ଟ। ତାଙ୍କ ପୁଅଟି ଦୁଷ୍ଟ ହେଲା ବେଳକୁ ଆମର ଉପର ଘର ମହିଳା ମିତ୍ରଙ୍କ ଝିଅଟି ଅଳସୁଆ। ଆଉ ମୋ ଝିଅ ଟା କିନ୍ତୁ ଯାହା ହଉ ଭଲପିଲାଟା।
ସମୟ ହେଲାଣି ବୋଧେ ଆପଣ ରଖିଦିଅନ୍ତୁ।
ଆଜ୍ଞା ମୋ ମୋ ମାମା ଡାକିଲେଣି।